ହାଲୋ। ହାଲୋ।
ଆଜ୍ଞା ଶୁଗା ଯାଉଚି।
ଆଜ୍ଞା।
ଶୁ ସୁଗା ଯାଉଛି ତ।
ଆଜ୍ଞା କହୁନାହାନ୍ତି।
ଆଉ କଣ କରୁଛନ୍ତି ଆପଣ।
କିଛି ନାହିଁ ଏଇଠି ଶୋଇ ଛି ଆଉ କଣ କରିବି। ଆପଣ।
କଳ ଖାଇ ମୁଁ ବି ଏଇଠି ବସିଚି ଆଉ ଆଉ ସକାଳ ଖାଇବା ସଇଲାଣି। ଆପଣଙ୍କର।
ହଁ ସକାଳ ଖାଇବା ସରିଲାଣି। ଆପଣଙ୍କର ସରିଲଣି।
କଣ ଖା ଆଜ୍ଞା।
ମୁଁ ଏଇ ଖାଇଥିଲି ଦହିବରା ଆଳୁ ଦମ୍ ଏମିତି ଆପଣ।
ଆଜ୍ଞା ଆଜ୍ଞା। ମୁଁ ବି ସେଇ ଉପମା ଖାଇଥିଲି ତାପରକୁ ଇଟଲୀ ତକାରୀ ଖାଇଥିଲି ଆଉ।
ଆଜ୍ଞା ଆଉ ଆପଣଙ୍କ ସିଆଡେ ବର୍ଷା ହଉଚି।
ଆଜ୍ଞା ଆଜ୍ଞା ସକାଳେ ହଉଥିଲା ଟିକେ ଟିକେ ଓବିକା ମେଘୁଆ ପାଗ ହେଇଚି ଆଉ ଛାଡି ଯାଇଚି ବର୍ଷା କିନ୍ତୁ ହଉନାହିଁ।
ଆ ଜ୍ଞା।
ପାଗଟା କୋହଲା ରହିଚି ଆଉ।
ଆଜ୍ଞା ଆଜ୍ଞା।
ଆପଣଙ୍କ ଆଡେ।
ଆମ ଆଡେ ବି ସେଇଆ ସକାଳେ ଅଳ୍ପ ଅଳ୍ପ ବର୍ଷା ହଉଥିଲା ଯେ ଏବେ କାହିଁ ବର୍ଷା ନାହିଁ ଖାଲି ଟିକେ ଟିକେ ପବନ ହଉଚି।
ଆଜ୍ଞା ଆଜ୍ଞା। ଆଉ ଦେହ ପା ଭଲ ଅଛି।
ହଁ ହଁ ହଁ ଦେହ ଭଲ ଅଛି ଟିକେ ଥଣ୍ଡା ହେଇଯାଇଚି।
ଆଜ୍ଞା ଆଜ୍ଞା ଏଇ ଯୋଉ ପାଗଟା ହେଇଛି ସେଥିପାଇଁ ଖରା ଥିଲା ତାପରକୁ ବର୍ଷା ହେଲା ସେଇଥିପାଇଁ ଟିକେ ଥଣ୍ଡା ହେଇ ଯାଇଥିବ ଆଉ।
ପାଗ ପରିବର୍ତ୍ତନ ପାଇଁ ହେଇଛି ବୋଧେ ଆଉ।
ଆଜ୍ଞା ଆଜ୍ଞା।
ଆଉ ଆ
ଆଉ
ଆପଣଙ୍କ ସେପଟେ ରାମ ଲୀଳା ଚାଲେ।
ଆଜ୍ଞା।
ହାଲୋ ଆପଣଙ୍କ ସେପଟେ ଏ ରାମଲୀଳା ଚାଲିଥିଲା କି?
ଆଜ୍ଞା ଆଜ୍ଞା।
ଆଉ କଣ ରାମଲୀଳା ଦେଖିବାକୁ ଯାଇଥିଲେ?
ନା ମୁଁ ଯାଇନି ଆମ ଘରୁ ସମସ୍ତେ ଭୋଉଣୀ ମାନେ ଯାଇଥିଲେ ଆଉ।
ଆଚ୍ଛା। ଆଉ ତାହେଲେ ଆପଣ ତ ରାମ ଲୀଳା ବିଷୟରେ ଯାହାବି ହେଲେ ଜାଣିଥିବେ ନା।
ନାଁଇ ଏତେ ବି ଏତେ ବି ନାହିଁ ସେମିତି ଟିକେ ଟିକେ ଜାଣିଚି ଆଜ୍ଞା ଆଉ।
ଏମିତି ରାମଚରିତ ମାନସ ବିଷୟରେ କିଛି ଜାଣିଚନ୍ତି?
ଆଜ୍ଞା ଆଜ୍ଞା।
କଣ ଜାଣିଚନ୍ତି ଟିକେ କହିବେ ମୋର ଟିକେ ସେ ବିଷୟରେ ଅଭିଜ୍ଞତା ନାହିଁ ନା।
ଆଜ୍ଞା ଆଜ୍ଞା। ହୁଁ। ଏହି ରାମାୟ ରାମଚରିତ ମାନସଟି ତୁଳସୀ ରାମାୟଣ ଶ୍ରୀରାମଚରିତ ମାନସ ନାମର ଗ୍ରନ୍ଥର ଆମ ପ୍ରକାଶ ଆଁ ପ୍ରକାଶ ନିମନ୍ତେ ଉଁ ଗୋସ୍ୱାମୀ ତୁଳସୀ ଦାସେ ଉନ୍ମୁତ ହୋଇ ଏହା ନିର୍ବିଶ୍ଚରେ ପରିସମାପ୍ତି ହେବା ନିମିତ୍ତ ବିଦ୍ୟା ଦାୟିନୀ ଶ୍ରୀ ସରସ୍ଵତୀ ଓ ଆଦ୍ୟ ପୂଜ୍ୟ ବିିଘ୍ନ ବିନାୟକ ଗଣେଶଙ୍କୁ ନମସ୍କାର୍ କରି। ପ୍ରାର୍ଥନା କଲେ କିି ଉକ୍ତ ଗ୍ରନ୍ଥ
ଆକ୍ ଶୁବାଯାଉଚି ତ?
ଆଜ୍ଞା ଆଜ୍ଞା।
ଅକାରତି ବର୍ଣ୍ଣ ସଂଯୋଗ ଜନିତ ସୁନ୍ ଶୃଙ୍ଗାର ଆଦି ନବରସ ଗାୟ ତ୍ରୀ ଆଦି ସକଳ ଛନ୍ଦ ଓ ତତ୍ ଜାତ ବିବିଧ ବୃତ୍ତମାନ ସଦୟ ହୋଇ ମୋ ହୁଦୟରେ ପ୍ରଦାନ୍ କରନ୍ତୁ। ହଁ ଏଇ ଶ୍ଳୋକ ଟା ଜାଣିଚନ୍ତି? ଭବାନୀ ଶଙ୍କର ବନ୍ଦେ ଶ୍ରଦ୍ଧା ବିଶ୍ୱାସୋରୁ ରୂପେଣୀ
ଜାଭ୍ୟାମ୍ ବିନାନା ପଶ୍ୟନ୍ତି ସିଦା ହାଃ ସ୍ୱାଦଃ ସୁମିଶ୍ୱରାମ୍। ଶୁଣି ଚନ୍ତି?
ନାଇଁ ଆଜ୍ଞା।
ଆଜ୍ଞା ଆଜ୍ଞା ଆଉ ମଧ୍ୟ ସିଦ୍ଧ ପୁରୁଷମାନେ ଶ୍ରଦ୍ଧା ଓ ବିଶ୍ୱାସ ବିହୀନ ହେଲେ ସେମାନଙ୍କର ଉଦୟ କମଳ ସ୍ଥିତ ଭଗବତ୍ ଦର୍ଶନ ପାଇ ପାରନ୍ତି ନାହିଁ। ଏଣୁ ମୋ ହୃଦୟରେ ଏହି ଶ୍ରଦ୍ଧା ଓ ବି ଶ୍ଵାସ ଜାତ ହେବା ନିିମନ୍ତେ ଆଦିଶକ୍ତି ପାର୍ବତୀ ଓ ସିଦ୍ଧ ଦେବ ଅଁ ଶ୍ରୀ ଶଙ୍କରଙ୍କୁ ନମସ୍କାର୍ କରୁଅଛି। ଏହି ଶିବ ଓ ପାର୍ବତୀ ଙ୍କ ସୁଦୟ ନ ହେଲେ କେହି ବି ବିଜ୍ଞ ବା ସିଦ୍ଧ ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ ପାଇ ପାରନ୍ତି ନାହିଁ କି ଶ୍ରୀରାମ ଚରି ତ ଗାୟନ, ପଠନ ବା ଶ୍ରବଣ କରିପାରନ୍ତି ନାହିଁ। ସେଇପରି ଗୋଟେ ଗୋଟେ ଶ୍ଳୋକଟେ ଅଛି ବନ୍ଦ ବୋଧମୟଙ୍ଗ ନିିତ୍ୟ ଗୁରୁମ୍ ଶଙ୍କରପ୍ ରୂପ ରୂପିଣମ୍। ଯମାଶ୍ରିିତ ହିଃ ବ୍ରକୋପି ଚନ୍ଦ୍ରଃ ସର୍ବତ ବନ୍ଦ୍ୟତେହେଃ। ଶ ବୁଝିଲ? ଆଜ୍ଞା। ଆଜ୍ଞା ଶୁବା ଯାଉଚି ତ? ଆଉ ଆପଣଙ୍କ ଆଡେ ଆପଣଙ୍କ ଆଡ଼େ ପଣା ସଂକ୍ରାନ୍ତି କେମିତି ପାଳନ କରାଯାଏ କିଛି ଜାଣିଚ?
ପଣା ସଂକ୍ରାନ୍ତି ହଁଁ ହଁ ପଣା ସଂକ୍ରାନ୍ତି ବିଷୟରେ ସେମିତି ଅଳ୍ପ ବହୁତେ ଜାଣିଛି।
ଆଉ କିଛି କହୁନାହାନ୍ତି ଆଜ୍ଞା?
ଆମ ଓଡ଼ିଶା ସମଗ୍ର ବିଶ୍ଵରେ ଏକ ସଂସ୍କୃତି ପରମ୍ପରା ଓ ପର୍ବପର୍ବାଣି ରାଜ୍ୟ କହିଲେ ଅଚ୍ୟୁକ୍ତି ହେବ ନାହିଁ। ସମଗ୍ର ବିଶ୍ଵର ବଡ଼ ଠାକୁର ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ
ଆଜ୍ଞା।
ନୀତି ଅନୁସାରେ ବାର ମାସରେ ତେର ଯାତ୍ରା ହୁଏ।
ଆଜ୍ଞା।
ଆମ ଓଡ଼ିଆ ଘରର ମହାଲକ୍ଷ୍ମୀ ମାନେ ଏସବୁ ପର୍ବପର୍ବାଣୀ ଓ ଓଷା ବ୍ରତ କୁ ବିଧି ଅନୁଯାୟୀ ପାଳନ କରି ନିଜର ମାନସିକ ମେଣ୍ଟାଇଥାନ୍ତି।
ଆଜ୍ଞା।
ସେଥିମଧ୍ୟରୁ ବର୍ଷରେ ପ୍ରଥମେ ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ଓ ମହାବୀର ଜୟନ୍ତୀ ପାଳନ କରାଯାଏ।
ଆଜ୍ଞା।
ଭାରତୀୟ ପରମ୍ପରାର ଏହାର ମହତ୍ତ୍ଵ ଅଧିକା।
ଆଜ୍ଞା ଆଜ୍ଞା।
ଆମର ହିନ୍ଦୁ ପର୍ବଗୁଡିକ ବିଶେ
ଆଜ୍ଞା। ଆଜ୍ଞା।
ପତୁର୍ଥୀ ସପ୍ତମୀ ଦଶମୀ ବିଭିନ୍ନ ପର୍ବକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ।
ଆଜ୍ଞା।
ହ ମାନେ ଯେମତି ଇଂରାଜୀରେ ସେମାନେ ଜାନୁଆରୀ ମାସକୁ ଧରୁଛନ୍ତି କଣ କି ନୂଆ ବର୍ଷ ହିସାବରେ ଆମର ସେଇଟାକୁ ପଣାସଂକ୍ରାନ୍ତିରେ ଧରନ୍ତି ଆପଣ ତ ଜାଣି ଥିବେ ଆଉ।
ହଁ ହଁ।
ଯେପରି ମନୁଷ୍ୟରେ ଏକ ଦିନ କହିଲେ ଦିନ ଓ ରାତି ଚବିଶ ଘଣ୍ଟାକୁ ବୁଝାଏ।
ଆଜ୍ଞା।
ସେଇପରି ମନୁଷ୍ୟରେ ଏକ ବର୍ଷ ଦେବତାଙ୍କର ଏକ ଦିନ ହେଲେ ଉତ୍ତରାୟଣ ଓ ଦକ୍ଷିଣାୟଣ
ଆଜ୍ଞା।
ଭେଦରେ ତାହା ଦିନ ଓ ରାତି ଅଟେ।
ଆଜ୍ଞା।
ଆ ପଣାସଂକ୍ରାନ୍ତିରେ କଣ କି ଯେମତି ନୂତନବର୍ଷର ଆରମ୍ଭ କରିବା ପାଇଁ ମନ୍ଦିର ଫନ୍ଦିର ଯାଆନ୍ତି ମନ୍ଦିରରେ ପୂଜାପାଠ କରନ୍ତି।
ଆଜ୍ଞା।
ପଣାସଂକ୍ରାନ୍ତି କି ସମସ୍ତେ ଭଲସେ ପାଳନ୍ତି ଯେହେତୁ ସେଦିନ ହନୁମାନ ଜୟନ୍ତୀ
ଆଜ୍ଞା।
ତ ହନୁମାନ ମନ୍ଦିରରେ ହେ ସଜାସଜି ହେଇ ପୂଜା ଅର୍ଚ୍ଚନା ହୁଏ ଭୋଗ ହୁଏ ଗାଁ ଗଣ୍ଡାରୁ ସବୁ ଲୋକ ସେଇଠି ମିଶନ୍ତି ମିଶିକି କାର୍ଯ୍ୟରେ ଯୋଗଦାନ କରନ୍ତି
ଆଜ୍ଞା।
ଆପଣଙ୍କ ସେପଟେ ପାଳନ ହୁଏ ଟି?
ହଁ ଆମ ଆଡେ ତମ ଆଡେ ଅଲଗା ଟିକେ ହଉଥିବ ଆମ ଆଡେ ଅଲଗା ଟିକେ ଆଉ।
ଆଜ୍ଞା ଆପଣଙ୍କ ସେପଟେ ସାଇଟରେ ଆ ଘର ପାଖରେ ମନ୍ଦିର ଅଛି?
ନା ନା ସେପଟେ ସାଇଟ୍ ଟିକେ ଦୂରରେ ଅଛି ଆଉ।
ଆଚ୍ଛା ଆପଣ ମନ୍ଦିରକୁ ଯାଆନ୍ତି ନା ହନୁମାନଙ୍କ ମନ୍ଦିରକୁ?
ହଁ ହଁ ମଙ୍ଗଳବାର ଶନିବାର ଯାଏ ଆଉ। ଆଉ ତମେ? ହାଲୋ। ଶୁବାଯାଉଛି ତ ହାଲୋ। କିଛି ତମର କଥାଟା ଭଲ କ୍ଲିୟରସେ ଏବେ ଶୁବା ଯାଉନି।